ହାଲୋ।
ହାଲୋ। କିଛି ବି ସାଉଣ୍ଡ କରିବନି କଥା ହେବା ଟାଇମ ରେ।
କଣ କରୁଚ?
ବସିଚି। ତୁମେ କଣ କରୁଚ?
ମୁଁ ବି ବାସ୍ ବସିଛି।
ଖରାବେଳେ କଣ ଖାଇଲ?
ଭାତ, ଡା ପୋଇ ଆଇ ପୋଇ ଆଳୁ ରାଇତା।
ଆଜି ସୋମବାର ସବୁ ନିରାମିଷ।
ହଁ ଆଜି ସବୁ ନିରାମିଷ ସେମିତି ବି ମତେ ଆଇଁ ନାଇଁ ମା ରୋଷେଇ କରିଦେଇଥିଲେ।
ହୁଁ।
ଆଉ ତୁମେ କଣ ଖାଇଛ?
ତୁମେ କେବେ ମାଙ୍କୁ ହେଲ୍ପ କରନି ରୋଷେଇ କରିବାରେ।
ହଁ ମୁଁ କରେ ନା ଯେତେବେଳେ ମୁଁ ମାନେ ମୋ ଇଚ୍ଛା ହେଇଥାଏ ମୁଁ ସେତେବେଳେ ମାଆଙ୍କୁ କୁହ କି ନାଇଁ ତମେ ରୋଷେଇ କ ନିହାତି ମୁଁ ମୋ ଇଚ୍ଛା ରେ ରୋଷେଇ କରେ। ଆଉ ନହେଲେ ତ ମାଆଙ୍କୁ ଟିକେ ହେଲ୍ପ ଦେଇ କେବେ କେବେ ପରିବା କାଟିବାରେ। ନହେଲେ କିଛି ଗୋଟେ ବନେଇବାରେ ଏମିତି ଆଉ।
ଛୋଟ ମୋଟ ହେଲ୍ପ କରିଦିଏ ଆଉ।
ତୁମେ କଣ ଖାଇଚ?
ମୁଁ ଆଜି ଭାତ ଖାଇ ନାହିଁ ଆଜି- ଏ ସାଙ୍ଗଟା ଘରକୁ ଯାଇଥିଲି ତ ଏବେ ଆସିଲି। ତ ତାଙ୍କ ଘରେ ପୁରୀ ତରକାରୀ ଖାଇଥିଲି।
ଓ ତାଙ୍କର କଣ ଗୋଟେ ଥିଲା କି ମାନେ-
ହଁ ତାଙ୍କର କଣ ଆଜି ମନସା ପୂଜା। ମନସା ପୂଜା କଣ ଥିଲା ତ ସେଥି ପାଇଁ। ସେଥିପାଇଁ। ପୁରୀ ହେଇଥିଲା ଆଉ ଭାତ ହେଇନଥିଲା ହଁ।
ଆଉ ଖରା ବେଳେ ଶୁଇନ ତୁମେ।
ନାହିଁ ଖରାବେଳେ ଆଜି ଆଉ ଶୋଇନି ମୋର ଉଠିକି ମର ଘରପାଖରେ ଗୋଟେ ଛୋଟ ଝିଅଟା ଅଛି ସିଏ ପଳେଇ ଆସେ ମୋ ପାଖକୁ ପ୍ରାୟ ଟାଇମ। ତ ତା ମୋର ଟିକିଏ ବସି ଖେଳୁଥିଲୁ ଖାଇସାରିଲା ପରେ ତାପରେ ଟିକେ ଟିଭି ଦେଖିକି। ଏ ହେଲା ଗୋଟେ ବାହାରେ ବୁଲି ଆସିବା ଆଜି ପାଗ ବି ବହୁତ ଭଲ ଅଛି।
ହଁ ସେପଟେ ବର୍ଷା ହେଇଛି କି ଆଜି ସକାଳେ?
ହଁ ବର୍ଷା ହେଇଛି।
ହୁ ଆମର ଏପଟେ ହେଇଚିବି ସେମିତି ଖାଲି। ବାକି ଚନ୍ଦନେଶ୍ୱର ସାଇଡି ଆଡେ ବେଶୀ ହେଇଛି।
ଓ ହୋ।
ଜାଣିଛନ୍ତି କି?
ଏବେ ମୌସୁମୀ ଆସିଗଲାଣିି ନା ସେଥିଲାଗି ବର୍ଷା ବି ହଉଛି। ପ୍ରାୟ ଜାଗାରେ ହିଁ ବର୍ଷା ହଉଛି।
ହୁଁ।
ଆଉ ତମେ କଣ ବୁଲାବୁଲି କରିବାକୁ ଜାଇନ।
ନାଇଁ ବୁଲାବୁଲି କରିବା ପାଇଁ ଇ ଇଏ ଏବେ ଜଷ୍ଟ ବୁଲି ବୁଲାକି ଆ ଥିଲୁ ସେ ମନ୍ଦିରରେ ଯାଇଥିଲୁ ଆ ସକାଳୁ ବି ଘୁରୁଛୁ।
ମନ୍ଦିରରେ କୋଉଁ ଠାକୁରଙ୍କୁ ଦର୍ଶନ କରିକି ଆସିଲା?
ଶିବ ଠାକୁରଙ୍କୁ ସୋମବାର ନା।
ହଉ ସୋମବାର ସବୁ ସୋମବାର ମନ୍ଦିର ଯାଅ।
ନାଇଁ ସବୁ ସୋମବାର ଆମ ଗାଁ ମନ୍ଦିରକୁ ଯାଏ। ହେଲେ ଏଇ ସୋମବାରଟା ସେପଟେ ଚନେଶ୍ଵର ମନ୍ଦିର ଯାଇଥିଲି।
ଓ ହଁ।
ସେଠୁ ହେଇ ସାଙ୍ଗ ଘରକୁ ଯାଇଥିଲୁ ସାଙ୍ଗ ଘରୁ ତାଙ୍କ ଘରେ ବି ପୂଜା ଥିଲା। ସେଠୁ ସିଏ ବି ଛାଡି ଦେଇକି ଗଲେ ଏବେ ମତେ।
ହଁ, ଠାକୁରଙ୍କ ଆଶୀର୍ବାଦ ଆପଣଙ୍କୁ ମିଳିଯାଇଥିବ ଆଜି ଆଉ।
ହୁଁ ହ। ସେମିତି ଆଉ। ଆଉ, କଣ କରିବାକୁ ଭଲ ଲାଗେ ଫ୍ରି ଟାଇମ୍ ରେ?
ହଁ, ସେମିତି ଯେତେବେଳେ ମୁଁ ଫାଙ୍କା ବସିଥାଏ। ଆଁ, ଆଜିକାଲି ତ ସମସ୍ତେ ମୋବାଇଲ୍ ଦେଖି ୟୁଟ୍ୟୁବ୍ ଦେଖିକି ବହୁତ କିଛି ଶିଖି ଯାଉଛନ୍ତି। ସେମିତି ବସିଥିଲାବେଳେ କିଛି ଗୋଟେ ମାଇଣ୍ଡକୁ ଆସିଲା। ଏଇଟା ଅଜି କରିବା। ଏଇଟା ଆଜି ଟିକେ, ଖାଇବାର କିଛି ନୂଆ ଆଇ ଟମ୍ ଅଛି। ଆ ଏଇଟା ଆଜି ବନେଇବା। ଏମିତି ହେଇକି କିଛି ଗୋଟେ ଦେଖିନିଏ, ତା ତା'ପରେ ଚେଷ୍ଟା କରେ କିି?
ଖାଇଲେ, ପୁଣି ତା'ପରେ ଟ୍ରାଏ କରାହେଲା।
ହଁ।
ଏମିତି ହୁଏ ଆଉ। କଉ ଋଷ୍ ମାନେ କେଉଁ ରେସିପି ଟା ପୁରା ଭଲ ରାନ୍ଧିିପାର ତୁମେ?
ସେମିତି କହିବାକୁ ଗଲେ ତ ଯୋଉଟା, ଯୋଉଟା, ଆସେ ସେଇଟା, ସେଇଟା ଭଲ ହେଇଯାଏ। କିନ୍ତୁ-ଉ ଉସ୍ କିନ୍ତୁ ବିରିୟାନୀଟା ମୋତେ ଟିକେ ଯେହେତୁ ବହୁତ ଭଲ ଲାଗେ। ମୁଁ ବିରିୟାନୀଟାକୁ ବହୁତ ଭଲ୍ ସେ ବନେଇଦିଏ। ସବୁ ପ୍ରକାରର୍।
ଓହଃ, ଭଲ କଥା। ତା ହେନେ, ଯେବେବି, ତୁମ ଘର ପାଖରେ ମାନେ ଘର ଲୁକଙ୍କୁ ବିରିୟାନୀ ଖାଇବାକୁ ପସନ୍ଦ ହଉଥୁ। ମାନେ ଇଚ୍ଛା ହଉଥୁବ। ଆମ୍ ବାହାରକୁ ଯିବାନି, ଘର ପାଖରେ ବନେଇଦେବେ।
ଘରେ ବନେଇଲେ ହାଇଜେନିକ୍ ରେ ବନେଇବ। ମାନେ ଆମ୍ ହାମ୍ ବାହାର ଦିନିଷ ବି କିଛି ନଥିବ। ନିଜ ପସନ୍ଦର ଦିନଷରେ ବି ବନେଇ ପାରିବ।
ଚନ୍ଦ୍ର ପୁଣି ସଫା, ସୁ ତ୍ରା, ସେ ଭଲ ଭାବରେ, ଭଲ ହ
ହଁ।
ନାଇଁ, କିଛି ଲୁକମାନଙ୍କୁ ବାହାରୁ ଖାଇବାକୁ ପସନ୍ଦ ନୁହେଁ। ଯେମିତି ମତେ, ମତେ ବାହାରୁ କେବେ ବି କିଛି ସେମତି ଉଁ ତେଲ ଭାଜି, ସେମିତି ନୁହଁ, ଶୁଖିଲା ଜାତୀୟ ଭଲ ଲାଗେ।
ହୁଁ, ହୁଁ। ମାନ ଏବେ, ଏବେ ବି ବହୁତ ଲୋକ ନା, ବାହାର ଜିନିଷ ଖାଇବାବି ପସନ୍ଦ କରୁନାହାଁନ୍ତି। ମାନେ ବେଶୀ-ଇ ତେଲ ଦିନିଷ ଖାଇଲେ ବି ପ୍ରାୟତଃ ଗ୍ୟାସ୍ ହଉଛି, ଦେହ ବି ଖରାପ ହେଉଛି। ବାହାର ଦିନିଷ କାଇଁ ଖାଇବା! ନିଜ ଘରେ ବନ ଖାଅ।
ଘରେ ବନେଇଦବା, ହଁ।
କିଛି ଜଣଙ୍କର ଯେମିତି କାମ କରିବାକୁ ଟିକେ କଷ୍ଟ। ଚାଲ ବାହାରୁ ନେଇ ଆସିବା।
ଏଇଟା ସେତେବେଳେ ହୁଏ, ଯେତେବେଳେ କଣ କହିଲ ଅଧିକ କାମ ପଡିଥାଏ ଆଉ, ଇ ଇଚ୍ଛା ନଥାଏ, କିଛି କରିବା ଲାଗି। ହଁ, ସେତେବେଳ ତ ନେଇକି ଆସ। କିଏ କରୁଛି ବସିକି ଏତେ-ଏ ବନେଇବ, କରିବ।
ସେମିତି କେବେ ହେଇଛି, ତୁମ ଘରେ? ସେମତି କିଛି ସିଚୁଏସନ୍ ଯେମତି ରାନ୍ଧି ହବନି, ଆଜି ବାହାରୁ ହୋଟେଲ ନେଇ ଆସିବା, ଖାଇଦବାଁ।
ସେମିତି-ଇ ଯେତେବେଳେ ମାଁ ଘରେ ନଥାନ୍ତି। ମୁଁ-ଉ ଆଉ, ମୋ ଭାଇ ଭଉଣୀ ଥାଉ। ମୋତେ ରୁଷେଇ କରିବାକୁ ଟିକେ କଷ୍ଟ ହୁଏ। ଭଉଣୀ ବି ଭୁଣି କହେ, ନାଇଁ ଆମେ କରଦବା। ମୁଁ କହେ ହେ ଥାଉ କିଛି ଦରକାର ନାହିଁ। ଆଜି
ଭଉଣୀ ଛୁଟ ଭଉଣି ନା ବଡ ଭଉଣି?
ମୋ ସାନ ଭଉଣି।
ହଁ ସାନ ଭଉଣୀ ବି ରୋଷେଇ କରିଦେଲେ ତୁମକୁ ବି ରୋଷେଇ କରିହଉନି।
ଆଉ ମତେ ବି ଟିକେ ରୁଷେଇ କରିବାକୁ ଭାରି କଷ୍ଟ ହୁଏ। ଯେତେବେଳେ କିଛି ଗୋଟେ ଭଲ ଭଲ ଜିନିଷ ବନେଇବାର ଅଛି ଠିକ ଅଛି ବନେଇବା। ଏମତି
ମତେ ବି ଯେମିତି କିଛି ଗୋଟେ ଭଲ ଆଇଟମ ଶିଖିଛି ଏଇଟା ଭଲ ଲାଗିବ ବନେଇନେ। ଏମିତି ସାଧାରଣ ତରକାରୀ ମୁଁ ବନେଇ ପାରିବିନି।
ନା ମାନେ ନିତି ଦିନି ଯଦି ରୋଷେଇ କରିବା ତାପଲେ ମତେ ସେଇ କାମ କରିପାରେନି। ସେଥିଲାଗି ବେଳେବେେଳେ ଏମିତି ହୂଏକି ବାହାରୁ ନେଇ ଆସ ଖାଇଦିଅ ସଇଲା। କିନ୍ତୁ ମା ଘରେ ଥିଲେ ତ ସେଇଟା ହେଇପାରିବନି ସି ଯେହେତୁ ଘର ଅଛନ୍ତି ମାନେ କମ୍ପଲସରୀ ତମେ ବନେଇବାକୁ ହିଁ ପଡିବ।
ହଁ ହଁ ସେମିତି ବି ହୁଏ।
ଆଉ ଘରେ ସବୁ କେମିତି ଅଛନ୍ତି?
ହୁଁ ଘରେ ସମସ୍ତେ ଭଲ ଅଛନ୍ତି। ତୁମ ଘରେ କେତେ ଜଣ ଲୋକ କି? ବାପା ମା ତୁମେ କେତେ ଜଣ?
ଆମ ବାପା ମା ଆମ ଭାଇ ଭଉଣୀ। ଦିଟା ଭଉଣୀ ଗୋଟେ ଭାଇ। ହଁ ତମକୁ କଣ ରୋଷେଇ କରିବାକୁ ଭଲ ଲାଗେ। ଆ ହୁଁ।
ଆଜ୍ଞା କୁହ?
ରୋଷେଇ କରିବାକୁ କଣ ଭଲ ଲାଗେ?
ହଁ ମତେ ରୋଷେଇ କରିବାକୁ ଏମିତି କି ଯେମିତି କଣ କିଛି ବି ଯୋଉ ପନିରରେ ତରକାରୀ ପନିର ତରକାରୀ। ଆଉ ଚିଲି ଚିକେନ। କି ଫୁଲକୋବି ଚିଲି ଯୋଉ ହୁଏ ଭଲ ଲାଗେ। ଖାଇବା ପାଇଁ ବି ଭଲ ଲାଗି ବନେଇବା ପାଇଁ ବି ଭଲ ଲାଗେ।
ହଁ।
ତମକୁ ଭଲ ଲାଗେ?
ମତେ କୋବିଟା ବହୁତ ପସନ୍ଦ କୋବିରେ ଚିଲି କଲେ କୋବିରେ ତରକାରୀ
ଏ ଭେଜଟା ଭଲ ଲାଗେ ନା, ନନ ଭେଜଟା ଭଲ ଲାଗେ ବେଶୀ କଉଟା ଭଲ ଲାଗେ?
ଟୋଟାଲ୍ ଖାଏନି ନନ୍ଭେଜ୍, ଆମ ଘରେ ବି ପଶେନି, ମୁଁ ପୁରା ଭେଜିଟେରିଆନ୍।
ହଉ ତାଲେ ତମେ ଭେଜ ରେ ବିରିୟାନୀ କରିକି ଖାଅ।
ଭେଜ ରେ ହିଁ ସବୁବେଳେ ଖାଏ ନ ଭେଜରେମୁଁ କେବେ କରେନି ନନଭେଜରେ ଭେଜ ଜିନିଷ ଜଣା ହିଁ ନାହିଁ।
ମଟିି ତ ଗଟି
ପରିବା ଖାଇବାକୁ ଭଲ ପାଅ?
ପରିବା ଖାଇବା ମତେ ପସନ୍ଦ ମୋର। ଖାଇଲନି ଚିଲ ଯଉ ମସରୁମ୍ ଖାଇବା ନହେଲେ ପନିର ଖାଇବ। ଆଉ ପରିବା ଭିତରେ ଆଳୁଟା ମୋର ବହୁତ ପସନ୍ଦ। ଆଳୁ ଆଇଟମ ତ ହଁ। ବହୁତ
ହ
ନାଇଁ ଏବେକା ଛୁଆ ସବୁ ଆଳୁକୁ ବହୁତ ପସନ୍ଦ କରୁଛନ୍ତି ଆଉ ପରିବାକୁ ଏତେ ଆଉ ପସନ୍ଦ କରୁନାହାନ୍ତି। ଖାଇବା ଲାଗି ପରିବା କିଏ ଖାଇବ?
ନାଇଁ ନାଇଁ ମୁଁ ଖାଏ ପରିବା ମତେ ବେଶୀ ମସଲା ତେଲ ଛାଡିକି ହାଲକା ତରକାରୀ ପରିବା ଭଲ ଲାଗେ। ମୁଁ ସବୁ ରକମ ଖାଇବା କି ମତେ ପରିବା ତରକାରୀଟା ବି ବେଶୀ ଭଲ ଲାଗେ।
ଆ
ଆଉ ଏମିତି ତ ଡେଲି କଡା ଜିନିଷ ଖାଇହବନି।
ହଁ ସେଇଟା ବି ଠିକ କଥା। ଘର ଖାଇବାର ତ ବହୁତ ମାନେ
ତମ ଘରେ ମାଉସିକା କଣ କରୁଛନ୍ତି ତମ ମା ବାପା
ହଁ ସେମାନେ କିଛି ନାଇଁ ହଁ ଶୋଇଥିଲେ ଉଠିଗଲେଣିି ମା ଘର ପ ଅଛନ୍ତି ହଁ ସନ୍ଧ୍ୟା ଦେବା କଥା
ସାଢ଼େ ଚା
ପରେ ଏଇତ ନିତିଦିନଆ କାମ ତାଙ୍କର ବି ହଁ ମୁଁ କରେ ନା କରେ। ହଁ କରେ କରେ। ମାଆଙ୍କୁ ବହୁତ ଟାଇମ ମୁଁ ହେଲ୍ପ କରିଦିଏ ଅଧାରୁ ଅଧିକା କାମ ମୁଁ କରିଦିଏ କିୁ ରୋଷେଇ ଛାଡ଼ିକି ଆ ସ ବାକି ସବୁ କାମରେ ମୁଁ କରିପାରେ। କେତ
ତୁମେ ତ ମାଙ୍କୁ ହେଲ୍ପ କର ତାପରେ ମା ମାନେ କଣ କୁହନ୍ତି ମାନେ କିଛି କୁହନ୍ତି କି ଯେ ହଁ ଛୁଆ ଟା ହେଲ୍ପ କରୁଛି ଏମିତି କିଛି କୁହନ୍ତି ନା କୁହନ୍ତି ଏ ନାଇଁ ଯିଟା ହେଲ୍ପ କରୁନି ମୁଁ ନିଜେ ଏକା କରୁଛି ସବୁ
ନାଇଁ ନାଇ ଏଇଟା କଣ ହୁଏଛି ଯେତେବେଳେ ତାଙ୍କ ମନ ଠିକ୍ ଠାକ୍ ଥିବ ଆଉ ଦେଖୁଥିବେ ସବୁ ଠିକ୍ ଥିବ ଯଦି ଟିକେ ମୋବାଇଲ ଧରି ବସି ପଡେ ଖାଲିତ ମୋବାଇଲ ଧରି ବସିଲା ଖାଲିତ ମୋବାଇଲ ଧରି ବସିଲା।
ହଁ ଯେତେ କାମ କରନେ ବି ଜଣ ଯିଅନି କିନ୍ତୁ ଫୋନ୍ ଟା ଧରିବା ଟାଇମରେ ଦେଖାଯିବ।
ଦେଖାଯିବ ଏଇଟା ଏଇଟା ସବୁଠି ହୁଏ।
ସେମତି ସବୁ କରେ ହୁଏ ଆମ ଘରେ ତୁମ ଘରେ ସବୁ ଘରେ।
ପ୍ରାୟ ତ ସମସ୍ତଙ୍କର ତ ସେମ ଆଉ
ହଁ।
ମୋବାଇଲ ଧରି ବସିଲା ମାନେ ଦେଖାଯିବ ହେଇ ମୋବାଇଲ ଧରି ବସିଚି।
ଆଉ ଏମିତି କିଛି କାମ ପାଇଁ ଗାଳି କରେନା ଏଇ କାମ ଏମିତି କରିଦେଲୁ।
ଠିକ୍ ଠାକ୍ ହେଇଯାଏ ନା ବେଳେବେଳେ।
ହୁଁ ହୁଁ ଭଲ ତ ବୁ ଠିକି କୁହନ୍ତି ନା ରାଗିକି କୁହନ୍ତି ଏଇଟା ଏମିତି କଲୁ କଣ ପାଇଁ। ଏମିତି କଲୁ କଣ ପାଇଁ।
ଆମେ ଯେହେତୁ ଯେଏତୁ ମୁଁ ବଡ଼ ଘରର ତ ସେଥିଲାଗି ବେଶୀ ମତେ ଗାଳି କରନ୍ତିନି। କାହିଁକି ନା ବାପା ଆଉ ବୋଉ ମୋତେ ବହୁତ ଭଲ ପାଆନ୍ତି ସେଥିପାଇଁ ବେଶୀ ଗାଳି କରେ ଗାଳି କେବେ କେମିତି ହେଇଯାଇଥାଏ ଯଦି ହେଇଯାଇଥାଏ ନହେଲେ ତ ବେସି
ହଁ।
ତମ ସହ କଥା ହେଇକି ଆଜି ମତେ ବହୁତ ଖୁସି ଲାଗିଲା।